ହାଲୋ।
କଣ କରୁଚୁ?
ଏଇ ବସିଥିଲି। ଆଉ ତୁ କଁ କରୁଚୁ?
ହଁ ମୁଁ ଏବେ ଖାଉଥିଲି ଖାଇକି ତ ଏଇଟି କଥା ହଉ ତୋ ସାଙ୍ଗେ ଆଉ ବାହାରେ ବସିଛି।
ହ
କଣ ଖାଇଚୁ?
ମୁଁ ମୁଁ ଟିକେ ସଖାଳୁ ଆଜି ଖାଇଥିଲି ଆଜି ପାଗ ଟିକେ ଯେହେତୁ ଖରା ଦେଇନି କାହାଳିଆ ପାଗ ଦେଇଚି ଟିକେ ଉଁ ଏଇ ମାର୍କେଟ୍ ପା ଖର ଆମର ମିଳୁଛି ଟିକେ ଜିନିଷ ଆଜି ଇଚ୍ଛା ହେଲା ଟିକେ ପାଗକୁ ଦେଖିକି। ବାହାର ଜିନିଷ ଖାଏନି କିନ୍ତୁ ଆଜି ଟିକେ ଇଚ୍ଛା ହେଲା ବୋଲି ବରା ଆଉ ଇଟଲି କିଣିକି ଆଣିକି ଖାଇଥିଲି।
ସେଇଆ ତ ଆଉ ମୁଁ ବି ଯାଇଥିଲି ଆଜି କିଛି ଇଚ୍ଛା ହେଲାନି କରିଆକୁ ଯେ ଆଉ ଯାଇଥିଲୁ ଟିକେ ଛକ ଆଡେ ଯେ ପେ କିଣିକି ଆଣିଥିଲୁ ବରା, ଆଳୁଚପ୍ ଯେ ଖାଇଲୁ ଆଉ।
ହଁ ଆଜି ବି କାଉଁଳିଆ ପାଗ ନା ଖରା ପାଗ ତମ ଆଡେ?
ନାଇଁ କାଆଁଳିଆ ପାଗ।
ହଁ ଟିକେ ବର୍ଷା ଯେହେତୁ କାଲି ହେଇଥିଲା ଆମ ଆଡେ ବି କାଉଁଳିଆ ପାଗ ଭଲ୍ ଲାଗୁଚି ଏଁ ତ ସେଇଥିପାଇଁ ଟିକେ ଇଚ୍ଛା ହେଲା ଖାଇ ସବୁ ରୋଷେଇ କରୁଚନ୍ତି ବୋଉ ରୋଷେଇ କରୁଚି।
ଆଉ ବାପା?
ବାବା ଯେହେତୁ ବର୍ଷା ଟିକେ ହେଲାଣି ବିଲ କାମ ଲାଗିଲାଣି ତ ଧାନ ନେଇକି ତ ହଁ ତଳି ବ ପକା ହେଇଥିଲା ତଳି ନେଇକି ଆଜି ପକାହବ ବୋଧେ ବିଲ ଆଡେ ଗଲେଣି ସଖାଳୁ। ତ ବର୍ଷା ହଉନଥିଲା ବୋଲି ଟିକେ ପଡୁନଥିଲି ଯେହେତୁ ବର୍ଷ ହେଲାଣି ହଳ ସବୁ କରାହେଇକି ଆଁ ଧାନ ତଳି ନିଆ ହେ ଲାଣି ବାବା ନେଇଚନ୍ତି ସଖାଳୁ ଗଲେଣି ବାପା ନେଇକି ଆଉ।
ଓହୋ ଓ ହଉ। ଆଉ ଏବେ ଆଉ ବର୍ଷା ହେଇନି ନା ପାଗ ଟା କିନ୍ତୁ କାଆଁଳିଆ ଅଛି।
ହୁଁ ଆଜି ପାଗ ଟା ବହୁତ୍ ବଢିଆ ଦେଇଚି ନା କାଆଁଳିଆ ପାଗ। ଆଉ ଉଁ ତମ ସେପଟେ
ଓହୋ ଥଣ୍ଡା ହେଇଯାଇଚି, ଆଉ ତମ ସେପଟେ ସବୁ ଉଁ କୋଉଥେରେ ରୋଷେଇ ବେଶୀ ଗ୍ୟାସ୍ ନା ଚୁଲି ନା କୋଉଥେରେ ରୋଷେଇ ସବୁ ହଉଚି କାଠ ଜାଳ ଅ ଛି ନା ନାହିଁ?
ଜାଳ ଅଛି। ଉଁ ପ୍ରାୟ ସବୁ ମିଶିକି କରୁଛନ୍ତି ଚୁଲି ବି କୋଇଲା ବି ଏବେ ଦେ ଇଉଜ୍ କରୁଚନ୍ତି କୋଇଲା ଆଉ କାଠ ଗ୍ୟାସ ସବୁ ମିଶିକି ଆଉ।
ଓହୋ ହଁ ସେପଟେ ଯେହେତୁ ତାଳଚେର୍ ଲାଇନ୍ ତମର ଟିକେ କୋଇଲା ସେପଟେ ଥିବ। ତ ଲୋକ ଅଧିକାଂଶ ଜିନିଷ କାଠ
କୋଇଲା ନେଇକି ଆସୁଚନ୍ତି ଗାଡିରେ ବିକ୍ରି କରୁଚନ୍ତି ଆଡେ।
ହଁ ଯେହେତୁ ତାଳଚେର୍ ପାଖ ତ କୋଇଲା ତମକୁ ମିଳିଯାଉଥିବ କାଠ ନଥିଲେ ବି ଗ୍ୟାସ୍ ନଥିଲେ ବି କୋଇଲାରେ ରୋଷେଇ ହେଇଯାଉଥିବ। ଆମର ଏପଟ ତ ଜଙ୍ଗଲ ଏରିଆ ତ କାଠ ସବୁବେଳେ ଘରେ ରହୁଛି। ଏ ତ ଉଁ ଗ୍ୟାସ୍ ବି ସବୁବେଳେ ରୋଷେଇ ହଉନି। ଚୁଲିରେ ହଉଛି କାରଣ ଚୁଲି ଜିନିଷ ଟା ଟିକେ ଖାଇବାକୁ ଭଲ୍ ଲାଗେ, ଆଉ ତାର ଟିକେ ଟେଷ୍ଟେ ସବୁ ଜିନିଷର ଅଲଗା। ତ ଆମର ଏପଟ ଜଙ୍ଗଲ ଏରିଆ କାଠ ବି ରହୁଚି ଗ୍ୟାସ୍ ବି ରହୁଚି ବର୍ଷା ଦିନ ହେଲେ ଟିକେ କାଠ ଓଦା ହେଇଯାଉଚି ଯେହେତୁ ଆମର
ଆମର ବି ଚୁଲିଟେ କରାହେଇଚି ବାହାରେ, ଚୁଲି ରେ ଭାତ କରିଦିଆ ହଉଚି ଆଉ ଗ୍ୟାସ୍ ରେ ଯାହା ଯେମତି କରାହୁଏ, ଚୁଲିରେ ବେଳେ-ବେଳେ ମମି ଭାତ ସହିତ ବି ତରକାରୀ ପତ୍ର ବି ଏକାବଳେ କରିଦଉଚି।
ହଁ-ହଁ-ହଁ ଭଲ କଥା ସବୁବେଳେ ବି ଗ୍ୟାସ୍ ରୋଷେଇ କଣ ଚୁଲି ରୋଷେଇ ବି ଖାଇବା କଥା। ଅଝିରେ ମଝିରେ। ଆଗୁରୁ ତ ସବୁବେଳେ ବି ଚୁଲିରେ ରୋଷେଇ ହୁଏ। ଏବେ ଯେହେତୁ ସବୁ ଟିକେ ସୁବିଧା ହେଇଗଲାଣି ଲୋକ ଆଉ ଅସୁବିଧାରେ କାଇଁ ହଇରାଣ ହେଇକି ଚୁଲି ଜାଳ କରିବେ, ସୁବିଧାରେ ସବୁ କରିଦୋଉଚନ୍ତି। ହୁଁ
ହଁ ହଁ।
ଆଉ ଆଜି ରୋଷେଇ କଣ?
ଆଜି ରୋଷେଇ କଣ ମମି ଲାଉ କାଟୁଥିଲା କଣ ଲାଉ ତରକାରୀ କରିବ ବୋଲି ଡାଲି ହେଇକି ଆଉ କଣ କରିବ ସେ ପନିପରିବା କା ଟାକଟି କରୁଚି ଆଉ। ଯାଇଥିଲି ଟିକେ ଏଇ ଏଇ ଛକ ଆଡ଼େ ଯେ ଭଲ ଲାଉ ବିକ୍ରି ହୋଉଥୁଲା ଫ୍ରେଶ୍ ବୋ ଲି ନେଇ ଆସିଥିଲି ଗୋଟେ ସେ କାଟୁଥିଲା କଣ ତରକାରୀ କରିବ ବୋଲି ଆଉ।
ହଁ ଲାଉ ପିଠା ବି ବୋହୁତ ବଢ଼ିଆ ଲାଗେ।
ହଁ ଏପଟେ କଣ କି ସେ ସବୁ ପ୍ରକାର ଜିନିଷ ମିଳୁଚି, ଯେହେତୁ ପ୍ଲାଣ୍ଟ୍ ଏରିଆ ତ ସବୁ ଜିନିଷ ରଖୁଚନ୍ତି ଛକରେ। ସବୁ ପ୍ରକାର ଶାଗ ସବୁ ପନିପରିବା ସବୁ ଜିନିଷ ରଖୁଚନ୍ତି ଆଉ। କଖାରୁ ଫୁଲଠୁ ଆରମ୍ଭ କରି ପୋଇ ଶାଗ ସବୁ ପ୍ରକାର ଶାଗ ବିକ୍ରି ହୋଉଚି ଏଠି।
ହଁ ଯେହେତୁ ପ୍ଲାଣ୍ଟ୍ ଏରିଆ ଲୋକ ଟିକେ ଅଧିକ ଥିବେ ତ ବାହାର ଜିନ୍
ହଁ ସବୁ ଜାଗାର ଲୋକ ଅଛନ୍ତି ନାଁ ସବୁ ଜାଗାର ଲୋ କ ଯେହେତୁ ଅଛନ୍ତି ସବୁ ପ୍ରକାର ଜିନିଷ ଦୋକାନୀମାନେ ରଖୁଚନ୍ତି। କଦଳୀର ତ ସବୁ ପ୍ରକାର ମିଳୁଚି। କଦଳୀ ଭଣ୍ଡା ବିକ୍ରି ହୋଉଚି, କଦଳୀ ବିକ୍ରି ହୋଉଚି, କଦଳୀ ମଞ୍ଜା ବି କ୍ରି ହୋଉଚି କଦଳୀ ପତ୍ର ଗୁଡ଼ା ବି କଟିଂ କରିକି ବିକ୍ରି କରୁଚନ୍ତି।
ହୁଁ କାରଣ ଯୋଉ ଲୋକ ବାହାରୁ ରହୁଚନ୍ତି
ଆଂସ ଗୁଡ଼ା କରୁଚନ୍ତି ନାଁ ପୋଡ଼ୁଚନ୍ତି ତ ପ୍ରାୟ ଦୋ କାନେ ସେରା ବି ପୁରା ସାଇଜ୍ କରି ରଖୁଚନ୍ତି କଲରା ପତ୍ର ବିକ୍ରି ହୋଉଚି। ସବୁ ଜିନ୍ ତ ବିକ୍ରି ହଉଚି।
ଯା ହଉ ଲୋକଙ୍କ ପାଖରେ ସବୁ ଜିନିଷ ପାଇପାରୁଥିବେ ହଇରାଣ ହେଇପାରୁନଥିବେ। ତ ସେଇଥିଆଇଁ ସମସ୍ତେ ବିକୁଚନ୍ତି ଭଲ କଥା।
ମିଳିଯାଉଚି ଯେତବେଳେ ଯୋଉ ଶାଗ ଦରକାର ହଉଚି ମିଳିଯାଉଚି ଏଠି ଆଉ।
ହଁ।
ଆଉ ଅଁ ବୁଡ ମାମା କଣ ବାଡ଼ିରେ ସବୁ ଲଗେଇଚି ପରିବା?
ବାରିରେ ତ ଏ ବର୍ଷ ଟିକେ ଲେଟ୍ ରେ ଲଗା ହେଲା ଯେହେତୁ ଖରା ପୁରା ହଉଥୁଲା। ଅଁ ତ ବାରି ପାଣି ଏ ପାଣି ସୁବିଧା ଏତେ ନାଇଁ। ତ ଲେଟ୍ ରେ ଏବେ ଯୋଉ ବର୍ଷା ହେଲାଠୁ ହଳ କରା ହେଇକି ଏବେ ଲଗା ହଉଚି ସବୁ। ଅଁ ବର୍ଷା ଦିନିଆ ସବୁ ଲତା ଜାତୀୟ ଯେତକ ପରିବା ସବୁ। ଜହ୍ନି କାକୁଡ଼ି ସେ ଉଁ ବୋଇତାଳୁ କଖାରୁ ଉଁ କଲରା ସବୁ ଏବେ ଲଗା ହଉଚି ଏବେ ହଳ କରାହେଇଚି ଲଗା ହଉଚି। ଆଉ ସାରୁ ସାରୁ ବି ଏବେ ପୋତା ଯାଏ ସେରା ବି ଲଗା ହଉଚି ଉଁ ତ ଏବେ ଏବେ ହଉଚି ସବୁ ଲଗା ହଉଚି କାରଣ ଟିକେ ଲେଟ୍ ହେଇଗଲାଣି, କିନ୍ତୁ ହଉ ପଛେ ଲେଟ୍ ଆଉ ବର୍ଷା ତ ହଉନଥୁଲା ଯେହେତୁ
ଏପଟେ ମାମୁଁ ଘର ବାଡ଼ିରେ ଯୋଉଠି ଆମେ ଅଛୁ ସେଇ ବାଡ଼ିରେ ଭଲ ହୋଉଚି କଁ କହିଲୁ ଅ ବୋଇତାଳୁ ବାଇଗଣ ବୋଇତାଳୁ ଏଇଗୁଡ଼ାକ ଟିକେ ଭଲ ହଉଚି।
ହଁ ଯାହା ହଉଚି ଭଲ ଲଗେଇଦିଅ କାରଣ ବାହାରୁ କେତେ କିଣିକି ଆମେ ଆଣିବା ନି
ହଁ ମମି ଲଗେଇଥିଲା ଯେ ଏବେ ବୋଇତାଳୁ ଚାରି ପାଞ୍ଚଟା କାଟିଚି। ବାଇଗଣ ବି ହୋଉଚି ଗଛ ଗୋଟେ ଦିଟା ଅଛି ଆଜି ପର୍ଯ୍ୟନ୍ତ। ଗୋଟେ ମରିଗଲା ଆଉ ଦିଟା ଗଛ ବଞ୍ଚିଚି। ଅ ସେଥୁରୁ ଯାହା ଗୋଟେ ଦିଟା ଏମତି ବେଳେ ବେଳେ ବାହାରୁଚି ବାଇଗଣ ଜହ୍ନି ବି ଲଗେଇଚି। ଏଇରା ଭଲ ହଉଚି ଜହ୍ନି ବାଇଗଣ ବୋଇତାଳୁ ଅ ପୋଇ। ଏଇ ଜିନିଷ ଟା ଭଲ ହଉଚି ଆଉ ଶାଗ ଟା ହଉନି ଠିକ ରେ ତ ଶାଗ ଟା କିଣିକି ଖାଉଚୁ ନହେଲେ ଆଉ ବାକି କି ଯା ଟିକେ ଗଛ ଲଗେଇଛି ଅଳ୍ପ ବହୁତ କିନା ବାହାରୁଚି ଆଉ।
ହଁ ଭଲ କଥା ତମେ ତ ଅଳ୍ପ ରହୁଚ ଅଳ୍ପ ଲୋକ ଯା ହଉ ହେଇଯାଉଥୁବ ବି। ଦେଶୀ ଜିନିଷ ଟିକେ ପାଉଚ ଆଉ ଯାହା କିଣିକି ଅବଶ୍ୟ ଆଣୁଚ ଆଉ ଆଉ
ଏଇଥର ତ ଆ ଉଁ ଆମ୍ବ ବହୁତ ହେଇଥିଲା ବାଡିରେ ବହୁତ ସାରା ଆମ୍ବ ଗଛ ବି ଅଛି।
ଓହୋ ଭଲ କଥା ଦେଶୀ ଆମ୍ବ ଟା ଟିକେ ବେଶୀ ଭଲ ଲାଗେ ସେ ମିଠା ଆମ୍ ଆମ୍ବିଳା ଟି ମିଶିକି କି ରୁହେ ନା ଉଁ ବେଶୀ ବଢ଼ିଆ ଲାଗେ କିଣା ଆମ୍ବ ଗୁରାକ ମିଠା ଲାଗିଲେ ବି ପାନିଚିଆ ଲାଗେ କିନ୍ତୁ ଦେଶୀ ଆମ୍ବଟାର ଗୋଟେ ଉଁ ଭଲ ଲାଗେ ନା ମିଠା ଆମ୍ବିଳା ମିଶା
ହଁ ଆଉ ତୋ ତାଡେ ତ ଲୋକ ନାହାନ୍ତି କିଏ ଯାଇକି ଆଣିବା ପାଇଁ ନହଲେ ତୋଟା ଆଡେ ହାତୀ ବି ରହୁଚନ୍ତି। ସେଥିପାଇଁ ବାଡିରେ ଆମ୍ବ ଗଛ ଯଉ ଅଛି ଚଳି ଯାଉଚି ଆଉ।
ତମ ଘର ଆଡେ ହାତୀ ଆସନ୍ତି ଏବେ ଆସୁଚନ୍ତି ନା ନାଇଁ?
ହଁ ଏଇ ତ କିଛି ଦିନ ପୂର୍ବରୁ ଏଇ ବାଡିଆଡେ ଥିଲେ।
ହଁ। ହଁ ତୁ ଯେତେବେଳେ ଦେଖଉ ଭିଡ଼ିଓ କରିକି ମୁଁ କହେ ଯାହା ହଉ ସେମାନେ ପାଖରେ ହାତୀ ପୁରା କିନ୍ତୁ ଟିକେ ଭୟ କେତେବେଳେ ହାତୀ ବି
ହଁ ଭୟ ଲାଗୁଚି ନହେଲେ ଆଁ ସବୁ ପ୍ରାୟ ଛୁଆ ଗୁଡ଼ା ବି ଦେଖି ଆଇ ଆସୁଚନ୍ତି ରାତି ଅଧ ହେଲେ ବି।
ହଁ ଟିକେ ପାଖରେ ଦେଖିଲେ ସେମାନଙ୍କୁ ଟିକେ ଭଲ ଲାଗେ। କିନ୍ତୁ ଭୟ ବି ରହୁଚି ନା ସମସ୍ତେ ଗୋଟେ ଗୋଟେ ଦନ୍ତା ହାତୀ ଥାନ୍ତି ମାରିମୁରା ଦିଅନ୍ତି ଲୋକଙ୍କୁ ନା।
ହଁ ଗୋଟିକିଆ ହାତୀ ଟେ ତ ପ୍ରାୟ ବୁଲୁଚି ସବୁଆଡେ ଆଉ।
ହୁଁ ରାତି ହେଲେ ଟିକେ ବାହାରକୁ ଆସିଲା ବେଳେ ଦେଖିକି ଆସିବ ଲାଇଟ ଫାଇଟ୍ ମାରିକି ଆଗେ। ଉୁଁ ନହେଲେ
ହଁ କାଲି ତ ଏଇ ଗାଁରେ ଜଣଙ୍କୁ ସାପ କାମୁଡି ଦେଇଚି ଜଣ ଜଣେ ଦି ଜଣଙ୍କୁ କାମୁଡିଲାଣି। ଏଇ ଯୋଉ ପାଗ କୁ ନଟି ହେଇଚି ସାପ ବାହାରୁଚନ୍ତି। ଜ ସେ ପେସେଣ୍ଟକୁ ନେଇ ଯାଇଚନ୍ତି ଭୁବନେଶ୍ଵର ହସ୍ପିଟାଲ ରେ ସେ ଅଛି ଆଉ। ଦେଖିକି ଟିକେ ଆମ ଆଡେ ବି ସାପ ଫାପ ବାହାରନ୍ତି ଦେଖିକି ଯିବ।
ହଁ କାରଣ ଯୋଉ ଗରମ ହଉଚି ନା ସେମାନେ ଯେତେବେଳେ ଥଣ୍ଡା ଅଙ୍କଲ୍ ପଳେଇ ଆସୁଚନ୍ତି ଆମର ବି ଏବେ ଉଁ ଗୋଟେ ସାପ ବାହାରିଥିଲା ଘର ପାଖରେ। ତ ଆମେ ଯେଉଁ ସ୍ନେକ୍ ହେଲ୍ପଲାଇନକୁ ଡାକିକି ତାଙ୍କୁ ଦେଇେ ଦେଇଥିଲୁ କାରଣ ଘର ପାଖରେ ଆମର ହ ଗଛ ପତ୍ର ଅଛି ନା ଛୋଟ ଛୁଆ ବି ଅଛନ୍ତି କେତେବେଳେ ଜାଣି ପାରିବେନି ଛୁଆ ତ ଆମେ ଡରିକି ତାକୁ ଆଉ ଦେଇଦେଲୁ।
ବହୁତ ସାପ। ଏବେ ତ ଯୋଉ ରଜ ସଂକ୍ରାନ୍ତି ଦିନ ମମି ହାତରେ ଗୋଟେ ଚିତି ସାପଟେ ଗୁଡେଇ ହେଇଯାଇଥିଲା ଭଲ କେମିତି କାମୁଡିନି।
ହଁ ନାଇଁ ସବୁବେ ଦେଖ ବାହାରିକି ଗଲେ ଗୋଟେ ବାଡି ଧରିକି ଆଗେ ସବୁ ଗଛ ବୁଦାକୁ ଟିକେ ଇଏ କରିକି ଯିବ କାରଣ ଏଇନା ବର୍ଷା ଦିନ ନା ବାରି ସାରା ବି ଘାସ। ଘାସଫାସ ହୋଇଯାଇଥାଏ ଜଣା ପଡ଼େନି ସେମାନେ କେତେବେଳେ ଆସିକି ଲୁଚିକି ରହିଯାଇଥାନ୍ତି ତ ଗୋଡ଼ ପଡ଼ିଯାଏ ହେତ୍ ହଁ ଯେତେବେଳେ
ଘର ଟା ବି ପୁରା ବିଲ ମଝିରେ ନା ତ ସାପ ବାରାହା ହଁ ଯୋଉ ପୁରା ବଡ ବଡ ମୂଷା ସବୁ ଆସୁଛନ୍ତି। ଦିନରେ ବି ବାରା ବାହାରୁଛନ୍ତି।
ହଁ ବିଲରୁ ନା ସବୁ ପାଖା ଆଖରେ ରହିଯାଉଛି। ବୁଦା ଅଛି ତ ସେମାନେ ଆସିକି ରହିଯାଉଛନ୍ତି ଆଉ।
ଦେଖିକି ଚଳିବାକୁ ପଡୁଛି ଆଉ।
ତମ ପୋଖରୀରେ ମାଛ ଛାଡିଛ ନା ନାହିଁ ଯୋଉ ମା
ହଁ ପୋଖରୀରେ ମାଛ ଅଛି। ମାଛ ଛଡା ହେଇଛି ପୁରୁଣା ମାଛ ଏଇ ବର୍ଷ ତ ଆଉ କିଛି ଛଡା ହେଇନି। ଗତ ବର୍ଷ ଯାହା ଯେମିତି ଛଡା ହେଇଥିଲା ଯେ ସେରା ଅଛନ୍ତି। ପୁରା ବଡ ବଡ ହେଇଛନ୍ତି ମାଛ। ପାଣି ବହୁତ ଅଛି ବୋଲି ଜାଲୁଆ ମାନେ ମାଛ ଧରି ପାରୁନାହାନ୍ତି।
ହଁ ହୋ। ପାଣି ଟିକେ କମିଗଲେ ଧରିବା ସେତ ବେଶୀ ବି ବଡ ହେଇନଥିବେ।
ଆଉ କଇଁଛ ବି ବହୁତ ଅଛନ୍ତି ହଁ। ମାଛ ସବୁ ଗାଁ ଲୋକ ନିଅନ୍ତି ଆ ପାରି ବେଳେ ବେଳେ ଆସନ୍ତି ଗାଁ ଲୋକ ନିଅନ୍ତି।
ଅ ହଁ। ଭଲ କଥା କଣ ଏମିତି କିଛି କିଛି ବି ପୋଖରୀଟା ଅଛି ନା ଆମର ମାଛ ବି ଜାଣିଲେ ଆମେ ଲଙ୍ଗ କିଛି ବି କରିପାରିବା ନିଜେ ବି ଖାଇ ପାରିବା ଦେଶୀ ମାଛ ଆମ ବାହାରୁ ଆଣିଲେ କଣ ବରଫ ଦିଆହଇକି ବିକ୍ରି ହେବା ପାଇଁ ଗୋଟେ ମାଛ ମରା ହେଲାର ତିନି ଚାରି ଦିନ ପରେ ବି ବିକ୍ରି ହଉଛି ଏଇଟା ଆମ ଦେହ ଖରାପ ହଉଛି ତ ଏଇଟ କଣ ଆମର ନିଜ ଦେସି ସେ ନିଜ ପୋଖରୀରେ ମାନେ ନିଜେ ସବୁ ପୋକ ଯଉ ଖାଇକି ବଡ ହେଇଥିବ ନା ତାଙ୍କର ଏତେ ମାନେ ଇଏ ନଥିବ। ତ ଆମ ଦେହ ବି ଏତେ ଖରାପ ହବନି ଦେଶୀ ମାଛ ଖାଇଲେ ଭଲ କଥା। ଯାହା ହଉ ତମେ ସେମିତି ଛାଡ଼ିକି ସବୁ ବର୍ଷ ଏମିତି ମାଛ ଫାଛ କର ଆମର ବି କିଛି ବେଁ ବି କ୍ରି ହେଇ ପାରୁଛି କିଛି ପଇସା ବି ଆମର ହେଇଯାଉଛି ତ ନିଜେ ବି କିଛି ଭଲ ଲ ଜିନିଷ ଖାଇପାରୁଛି ଆଉ।
ଏ ବାଡିରେ ଦିଟା ବନ୍ଧ ଅଛି ଗୋଟେ ତ ପାଣି ଶୁଖି ଯାଉଛି ଯାହା ମାଛ ରୁହନ୍ତି ଯୋଉ ଦେଶୀ ମାଛ ଗୁଡାକ କୋଉ ହେଲା ଆଉ କାଠୁଆ, ଝିଆଁ ବାଁରି ଯୋଉ ଗାଁ ରେ ଯୋଉ ଗାଁ ଗହଳି ମାଛ ସବୁ ବିଲରୁ ଆଣନ୍ତି।
ସେଇଗୁଡା ପ୍ରାୟ ବର୍ଷା ଦିନେଇ ରୁହନ୍ତି। ମା ସବୁ ଗାଁ ଛୁଆ ମାନେ ଆସିକି ମାରିକି ନେଇକି ଯାଆନ୍ତି। ଆଉ ଆର ପୋଖରୀଟାରେ ମାଛ ଛଡା ହଉଛି ବଡ ମାଛ ଆଉ।
ହଉ ହଉ।